କୁହ
ହ୍ୟାଲୋ
ହଁ କୁହ
ଭାଇ କଣ କରୁଚ?
କିଛି ନାହିଁ ବସିଛି ଏବେ।
ବସିଚ। ଆଉ ଦେହପା କେମିତି ଅଛି?
ତୁମେ କଣ ହଁ ଭଲ ଅଛି।
ଖିଆପିଆ କଲଣୀ।
ନା ହଁ କରିସାରିଲୁଣି।
ଓହୋ। ଆଉ ଘରେ ସମସ୍ତେ ଭଲ।
ହଁ ଭଲ।
କଣ କରୁଚ ଭାଇ?
କଣ?
କଣ କରୁଚ?
ମାନେ ଏବେ ନା କଣ?
ନା ନା ପଢାପଢି କିି କଣ କଣ ଚାଲିଛି ଏବେ ସେଇଟା।
ହଁ ମୁଁ ପଢ଼ୁଚି।
କଣ କରୁଚ ତାହେଲେ?
ପ୍ଲସ୍ ଟୁ ଫାଷ୍ଟ ଇୟର୍ ସରିକି ପ୍ଲସ୍ ଥ୍ରୀ ଏବେ ଫର୍ମ ପକେଇଛି।
ତାହେଲେ କାଲି ତ ଫାଷ୍ଟ ସିଲେକ୍ସନ୍ ଆସିଛି କୋଉଠି ଆସିଛି ତାହେଲେ?
ଆମର ଏଇଠି ଆସିଛି।
ଆ ପାଖେ ଅସିଛି ତ।
ହଁ।
ହୋଊ ଭଲ। ମୋର ଭାଇ ପ୍ଲସ୍ ଟୁ ସରିଛି ଏବେ ପ୍ଲସ୍ ଥ୍ରୀ ପକେଇଥିଲି ଆସିଛି ଆଉ।
ଓହୋ।
ହୁଁ। ଆଉ।
କଲି ଏଇନା ହ୍ୱାଟସଆପ ରେ ତମେ ମେସେଜ କରୁଥିଲ କି?
ହଁ ହଁ।
ହୋଉ।
ପ୍ଲସ୍ ଟୁରେ କେତେ କଣ ମାର୍କ ରହିଲା?
ସିକ୍ସଟି ଏଇଟ୍ ତମର।
ମୋର ବି ସେତିକି ରହିଲା ସେଇ ପାଖାପାଖି ରହିଛି।
ହଁ। ଆଉ ବୁଲାବୁଲି କରିବା ପାଇଁ ରଜରେ କୋଉଠିକି ଯାଇଥିଲ?
ହଁ ଆମର ଏଇଠି ମହୋତ୍ସବ ହେଇଥିଲା ଦେଖିବାକୁ ଯାଇଥିଲୁ।
ରଜ ସେଲିବ୍ରେସନ୍ ତାଏଲେ ତମର ଭଲ ହେଇଚି ନାଇଁ ଏ ମୁଁ କୁଆଡ଼େ ଯାଇନି ଘରେ ଅଛି।
ଉଁ ହୁଁ।
ଆଉ। ଆଡମିସନ ତାହେଲେ
ତମ ଘର କୋଉ ପଟେ କି କହିଲି ତମ ଘର କୋଉ ପଟେ। ନାଁ କୁହନି ଖାଲି ଫାଷ୍ଟ ଅକ୍ଷରଟା କହିଦେଲ ଦେଖିଆ ଗାଁ ନାଁ ର।
ଏପଡୁଅଁ ଷଡ଼ଙ୍ଗୀରୁ ଏପଟୁକୁ।
ହୁଁ ହୁଁ।
କପିଳାସ ରୁଟ ନୁହେଁ ଏ ପଛୁକୁ ଏପଟୁକୁ।
ହୁଁ ହୁଁ।
ହୁଁ। ଆଉ ଭାଇ ଆଡମିଶନ କୋଉଦିନ ଅଛି ତମର?
ଅଛି ଏବେ
ଆଜି କାଲି ଆଉ ପରଦିନ ଅଛି ପା ଫାଷ୍ଟସିଲେକ୍ସନ କୋଉଦିନକୁ ରଖିଚ ନା ସେକେଣ୍ଡ ସିଲେକ୍ସନ ପାଇଁ ଇଏ କରିଦେଇଚ?
ଫାଷ୍ଟ ସିଲେକ୍ସନ ପାଇଁ କରିଦେଇଚି।
ସେକେଣ୍ଡ ସିଲେକ୍ସନ ପାଇଁ ଛାଡିଚ? ନାଇଁ ଏତିରେ ଆଡମିସନ କରିଦବ? ହ
ଏଇଠି ଭାବୁଚି ଆଡମିସନ କରିଦେବି।
ତାହେଲେ ତ ଡେଟ ଦେଇଥିବ ଆଜି ନହେଲେ କାଲିିକି ପରଦିନକୁ କୋଉଦିନକୁ
ହଁ ଦେଇଚି ଭାଇ ଜାଣିଥିବ।
ହାଇ ଦେଖ ନହେଲେ ଆଜି ଡେଟ ଥିବ ତମେ ଘରେ ବସିଥିବ। ହଁ
ହଁ ସେ କଉଥିଲା ଏଇନା ପଇସା ଦରକାର ସାଙ୍ଗେ ସାଙ୍ଗେ ଯୋଉ କରିବା ପାଇଁ। ଆଜି କହୁଥିଲା ଆଜିସକାଳୁ ଭାଇ କଲ୍ କରିକି।
ହ ହଁ ନା ନାଇଁ ଇଣ୍ଟିମେସନ ପାଇଁ ପଇସା ଦରକାର ଯେ ତା ପୂର୍ବରୁ ଡେଟ୍ ଟା ଦେଖିଦବ ସେଇ ହିସାବରେ ପ୍ରିପେୟାର ରଇବ ନା ଆଉ ଯଦି ଡେଟ ଟା ଥିବ ଆଜିର ଆଉ ବହୁତୁ ଅସୁବିଧା ହବ। ଚୁଗୁ ଡେଟଟା ଗଲା ପରେ।
ହୁଁ ହୁଁ। ଆଉ କଣ ପ୍ଲସ୍ ଥ୍ରୀ କୋଉ ଅନର୍ସ ନୋଉଚ?
ମୋର ବଟାନି ଭାଇ। ତମେ?
ମୋର ପଲଟିକାଲ୍।
ଭଲ।
କଇଲି ଏରା ଏମିତି କରିବା ପାଇଁ ଆପରେ କିଏ କହିଲା?
ଏଇ ଯୋଉ କଥା ହବା ପାଇଁ ତ ମାନେ ଆପ ଚଲେଇବା ପାଇଁ?
ହଁ।
ମୋ ଗୋଟେ ସାଙ୍ଗ ଜଣେ।
ହୁଁ ହୁଁ।
ହ ତମୁକୁ କିଏ କଇଲା?
ଏ ଜଣେ ମୋର ମୁ ସାଙ୍ଗଟେ କହୁଥିଲା ସିଏ କହିଲା ଏଇଟାରେ କର କଣ ପଇସା ଫଇସା ପାଇବ ମିଳୁଛି।
ହୁଁ ହୁଁ ହଁ କଥା ହେବା ପାଇଁ ତ। ତମର କେତେଟା ଟାକ୍ସ କମ୍ପ୍ଲିଟ ହେଲାଣି?
ମୋର ସରିଲାଣି।
ଓହୋ ମୋର ଆଜି ଟାସ୍ ଦେଇଚି ନା ମୁଁ ନୂଆ ଜଏନ୍ କରିଚି ଦି ଦିନ ହେଲା।
ଆଉ ଖାଇସାରିଲଣି?
ନା ଖାଇନି ଆଉ ଦଶଟା ହେଇଚି ଏବେ ଖାଇବି ଆଉ। ଆଉ ସବୁ ଭଲ ଅଛି ତ
ହଁ ସବୁ ଭଲ
ହ
ତୁମ ତମ ଘରେ ଏବେ କଣ ଭଲ ଅଛନ୍ତି ନା କଣ କେମତି?
ହଁ ସମସ୍ତେ ଭଲ ଅଛନ୍ତି।
କିଏ କିଏ ଅଛନ୍ତି ଘରେ?
ଘରେ ମା ଭାଇ ଆଉ ଝିଅ ମୁଁ ଚାରଜଣ
ହୁଁ ହୁଁ।
ଚାରିଜଣ।
ତମେ ବଡ଼?
ନା ମଝିଆଁ ବଡ଼ ଭାଇ
ବଡ଼ କିଏ ଭାଇ?
ଭାଇ ହଁ।
ସେ କଣ କରନ୍ତି ଏବେ?
ସେ ଏଠି ଟାଟାରେ
ଓହୋ ହୋ।
ସାନ ଅଛି ଝିଅ ମୁଁ ମଝିଆ ଆଉ ତମର?
ଆମର ବି ମୁଁ ତ ମଝିଆ ମୋ ଭାଇ ଏ ଗୋଟେ କ ରୁମ୍ଟା କମ୍ପାନୀରେ ସେଫ୍ଟି ଅଫିସରରେ କାମ କରୁଛନ୍ତି ଆଉ
ଆଉ ଘରେ?
କଣ?
ଘରେ ଆଉ କିଏ କିଏ ଅଛନ୍ତି?
ଘରେ ଭାଇ ମୁଁ ଆମ ପୁଅ ଆଉ ମୋ ବାପା କି ମା।
ହୁଁ ଆଉ ପୁଅ କଣ କରୁଚି?
କଣ କଲ ଆସୁଥିଲା କି?
ହଁ।
ଓହୋ ସିଏ ଏବେ ପଢୁଛି। ସପ୍ତମ ପଢୁଛି।
ଓ ହ ହଲ ହ ହୁଁ ହୁଁ
ସରି ଆଇଲାଣି ତ
ହଁ ଆଉ ଟିକେ
କିଏ କଲ୍ କରୁଛନ୍ତି ବୋଧେ କିଏ?
ହଁ।
କଥା ହେବ ନା କଣ?
ହଁ କଥା ହେବି ସରିଲା ଟାଇମ ହଉ ରଖୁଛି ଭାଇ।
ହଉ।